କେମତି ଅଛ।
ଭଲ ଆଉ ତମେ କେମିତି ଅଛ।
ହଁ ଭଲ ଖାଇସାରିଲଣି? କଣ ଖାଇଲେ?
ମୁଁ ଖାଲି ଭାତ ଡାଲି। ଚଣା ମସଲା ତରକାରୀ ଆଳୁ ଭର୍ତ୍ତା କଲରା। ଚିପ୍ସ। ହେଲା ଶାଗ ଭଜା ଆ ତମେ?
ହ୍ୟାଲୋ।
ଆମେ ଘରେ ହିଁ ଖାଇଲୁ।
ଦେହ ଭଲ ଅଛି?
ହଁ। ଦେହ ଭଲ ଅଛି ସକାଳ ଟିକେ ମେଡିକାଲ ଯାଇଥିଲୁ ଇଞ୍ଜେକ୍ସନ ନେଇକି ଆସି ଚା।
ଏଟା କୋଉଠି ଭଲ ହେଲା?
ହଁ ଭଲ ତ ଅଛି? ଟିକେ ଏବେ ରିଲିଫ ଆଉ ତମେ କେମତି ଅଛ?
ସେଇ ଭଳିଆ ଆଉ
ହ
ହ
କଣ ଦେହ ଭଲ ନାହିଁ କି? ଭୁ ଏମତି ଅଲଗା ସ୍ୱର
ହଁ ଟିକେ ଦେହ ଭଲ ନାଇଁ ଆଉ।
କାଇଁମ କଣ ହେଇଛି? ଆଛା ଇଞ୍ଜେକ୍ସନ
ହଁ ନଉଛି।
ଦିନକୁ କେତେଟା?
ଦୁଇଟା।
ମଡେ ତ ଭେନରେ ନିଅନ୍ତି ନା। ଆଛା ଆଉ ଆଜି ସଣ୍ଡେର ପ୍ଲାନିଂ କଣ ଥିଲା?
ମେଡିକାଲ ସକାଳୁ ଯାଇଥିଲି ପ୍ଲାନି ଥିଲା।
ସେଇଟା କଣ କ୍ୟାନିଙ୍ଗ ଥିଲା ନା ସେମତି ପଳେଇଥିଲ?
କାଲିଠୁ।
ହୁଁ ହୁଁ ଆଚ୍ଛା।
ହୁଁ
ଆଉ ସନ୍ଧ୍ୟା ବେଳେ କଣ ପ୍ଲାନିଂ ସଣ୍ଡେ ତ ଚାଲିଛି? ହ
ସେଇ ମେଡିକାଲ ଯିବି ସନ୍ଧ୍ୟାରେ
ସନ୍ଧ୍ୟାରେ ବି ମେଡିକାଲ ଯିବ?
ହଁ।
ହେଟା ବୁଲିବା ପାଇଁ ସ୍ଥାନ ହେଇଗଲାକି?
ହୁଁ ଆମର ସେଟା ଏବେ ହେଇଗଲାଣି ଦି ଦିନ ହେଲାଣି ପିକନିକ ଅଟ।
ଆଛା ଆରେ ଯିବା ଭଲ କଥା ନୁହ ହେଲେ।
ହୁଁ କଣ କରିବା? ଦେହ ପା ଖରାପ ହେଲେ ଯିବାକୁ ହି ପଡିବ ନା। ଘରେ ସବୁ ଖାଇସାରିଲେଣିି?
ହଁ ଘରେ ସମସ୍ତେ ଖାଇସାରିଲେଣି ଏଇ ମା ବାସନ ଧୋଉଛନ୍ତି। ଆଉ ତାପରେ ଟିକେ ରେଷ୍ଟ କରିବା ଆଉ ତୁମେ?
ମୁଁ ତ ଖାଲି ରେଷ୍ଟ ହେଇଁ କରୁଛି।
ଆଁ ଭଲ ଆଉ ଠିକ ହେଇଯାଉ ଜଲଦି ଯଦ ଜଲଦି ତାପ କତେ କାମ କରିଦବ ଆଉ।
ଆଉ ଆଜି ତାହେଲେ ପାଠ ତ ପଢିନଥିବ? ପଢିବା କଥା ନା ପଢିଲେ କେମିତ ହବ? ତ ଭିଡିଓ ଦେଖି କି ମୋବାଇଲରେ ଭିଡିଓ ଭିଡିଓ ଦେଖି ପଡ।
ହଁ ଭଲ ଆଇଡିଆ ଟା ଦେଲ ବହି ଖାତା ନ ଖୋଲିଲେ କଣ ହେଲା ଭିଡିଓ ତ ଦେଖିପାରିବେନି ନା?
ସ୍ମାର୍ଟ ବ୍ୟାଙ୍କ।
ହୁଁ ହାର୍ଡ ୱାର୍କ ହେଲା ବହି ଖେଳେଇବା ନା କଣ?
ସ୍ମାଟ ଓଏରେ ପଢ। ଡିଜିଟାଲ ୱରେ ପାଠ ପଢ ଏ ଆମର ରାସ୍ତାର ଲାଇଟ୍ ଦିନରେ ବି ଦେଇ ଦଉଛନ୍ତି।
କି ତୋର ଖରାପ ହେଇଥିଲା କି ଦଉନଥିଲେ।
ନା ଦଉନଥିଲ ବା ଗୋଟେ ସପ୍ତାହ ଭଳିଆ ଦେଇନାହାନ୍ତି ତାପରେ ଦେଲେ ତ ଦିନରେ ବି ଦଉଛନ୍ତି ରାତିରେ ବି ଦଉଛନ୍ତି।
ସବୁ ଡାଇରେକ୍ଟ ହେଯଇଛି ନା କଣ?
ବୋଧେ।
ଦିନ ରାତି ତ ପ୍ରତି ଜଳୁଛୁ ଆଉ।
ଆଗରୁ ଯେତେବେଳେ ଆମେ ଏଇ କଲୋନୀଟା ନୂଆ ଆସିଥିଲୁ ସେ ଯେତେବେଳେ ରାସ୍ତାରେ ଗୋଟେ ସୁଇଚ୍ ଥିଲା ମାନେ ଗୋଟେ ଖୁଣ୍ଟରେ ଏମିତି ତାରଟା ବନ୍ଧା ହେଇଥିବ ଅସୂତା ଟାଇପ ର ବଡଟେ ସେ ସୁଇଚ୍ ଟା ତଳୁକୁଥାଏ ଆମେ ଏମିତ ସୁଇଚ ଟା ଚିପି ରାସ୍ତା ଲାଇଟ ଟା ଜଳୁଥାଏ। ମନେ ଅଛି ନା?
ମୁଁ ଏତେ ପୁରୁଣା କାଳିଆ ମନେ ରଖେନି।
ଦୋକାନୀ ଘର ମାଉସୀ କତିରେ ମୋ ନଥିଲା ଗୋଟେ ଖୁଣ୍ଟ ସେଇଠି ଏମିତି ସେଇ ଚିପ ରାତିରେ ସନ୍ଧ୍ୟା ହେଲେ ଆମେ ଯେମିତି ଭାବୁଥିବୁ ଯିବୁ ସେଇପଟେ ଚିପିଦବୁ ରାସ୍ତା ଲାଇଟ୍ ଟା ଜଳିବ।
ତମେ ଇଆଡେ କଣ କାମଥିଲା କି ତମର?
ଆରେ ଏପଟେ ଆମେ ନୂଆ ନୂଆ ଯେତେବେଳେ ଆସିଥିଲୁ ସେତେବେଳେ ନା।
ହୁଁ ହଁ।
କେତେ ଥର ତିନି ଚାରି ଥର ଥର ମୁଁ କି ବେଶୀ ହବ ସେଇଳିଆ କରଛି ତୁ କେତେ ଥର କରଛୁ?
ମୋର ମନେନାହିଁ।
ଆ ତ ଟୋଟାଲି ମନେ ନଥିଲା ଖଡି ଶୋଇଛି ଥାଏ ବୋଲି
ସେଇଆ। ଆଉ ଘରେ ତୋତେ କଣ ରୋଷେଇ କରିବାକୁ ଭଲ ଲାଗେ।
ମତେ ଖାଲି ଖାଇବାକୁ ଭଲ ଲାଗେ।
ହେ ବାଧ୍ୟରେ ରୋଷେଇଟା କରାହଉଛି।
ନା ସେମିତି ଖରାପ ଲାଗେନି କିନ୍ତୁ କରିଦିଏ ଆଉ।
ଭଲ।
ବ
ଆଉ ପୁରୀ କେତେଥର ଗଲଣି?
ପୁରୀ ଏଥରକ ଯିବା ଦେଖି ଆର ମାସ ଆଡ଼କୁ ମାଆ ହରିକା ବାପା ହରିକା ଆମେ ସବୁ ଟ୍ରେନରେ ପଳେଇବୁ ଟିକେଟ କାଟିକି ସେମାନେ ଯାଇପାରିବେନି ଦି'ଜଣ। ସେ ଯଦି ଦି'ଜଣ ଯିବେ ଅଧା ବାଟରେ ଯିବେ ଦେଖିପାରିବେନି। ସେ ତ ସେଥିପାଇଁ ଆମେ ମାନେ ଏକାହିତ ପ୍ଲାନ କରିଛୁ ଆର ମାସରେ ରଥ ପରେ ଯିବୁ ସବୁ ବୁଲିକି ଦେଖ ଦେଖିବୁ ବିଚି ଫିଚ ରେ ନ ବୁଲିକି ଖାଲି ଠାକୁର ଦର୍ଶନ କରିକି ଆସ
ଭଲ କଥା ହେଲା ଆଉ
କେତେ
ଆଉ ଗୋଟେ କଣ କହୁଥିଲି କାଲି ପା ସ୍ନାନ ପୂର୍ଣ୍ଣମୀ?
କାଲି ଦେବସ୍ ସ୍ନାନ ପୂର୍ଣ୍ଣମୀ ଦେବ ସ୍ନାନ ପୂର୍ଣ୍ଣିମା
ତାହାଲେ ପ୍ରତ୍ୟେକ ଦିନ ତାହାଲେ ସେ ଗାଧଉ ନଥିଲେ କାଲି ସେ ଶହେ ଆଠେ କଳସରେ ଗାଧୋଇବେ ସବୁବେଳେ ବିମ୍ବ ସ୍ନାନ କରୁଥିଲେ।
ହୁଁ ଗୋଟେ ମିରର ରଖିଦିଅନ୍ତି ତା ସାମ୍ନା ରେ
ସେଟା ମିରର ବି ନୁହଁ ଆଇନା ବି ନୁହଁ ପିତ୍ତଳର ଗୋଟେ ପ୍ଲେଟ ସେଇ ପ୍ଲେଟରେ ହିଁ ସେ ସ୍ନାନ କରୁଥିଲେ। ସେ ପ୍ଲେଟ ଟା ଏତେ ଚିକଣ ହେଇଥିବ ତା ଦେହରେ ମୁହଁ ଦେଖାଯିବ।
ହୁଁ ହୁଁ।
ସେଇ ଆମେ ଯୋଉଁ ଥରେ ଯାଇକି ତମେ ବସିଥିଲ ତୋର ହେରିକା ଯାଇ ଭିତରେ ଯାଇ ବସି ନଥିଲ ମୁଁ ବାହାରେ ବସିଥିଲି।
ଅଁ ହଁ।
ସେଇଠି। କାଲି ସେ କ୍ଷୀରରେ ବି ଗାଧେଇବେ ସବୁଥିରେ ଗାଧେଇବେ ନା
ସୁନା କୁହ
ହଁ ତାଙ୍କୁ ଜର ବି ହବ।
ଜର ହବ ପନ୍ଦର ଦିନ ପନ୍ଦର ଦିନ ରହି ସେ ଅଣସର ଘରରେ
ସେବେ ପୁଣି ପୁଣି ଗୁଳୁଗୁଳି ଜୋରେ ହବ।
ହୁଁ ଏବେ ତ ଏକରେ ଗରମ ଲାଗୁଛି। ସେତେବେଳେ ବି ଗରମ ଲାଗିବ।
ହୁଁ। ଘରେ ସବୁ ହ ତାହେଲେ ପ୍ଲାନିଂ କରୁଛ ଯିବ ବୋଲି ଆର ମାସ ଆଡକୁ ନା?
ହୁଁ। ଆର ମାସରେ ଜୁଲାଇ ପରେ ଯିମୁ ରଥ ପରେ ରଥରେ ତ ଯଉ ଭିଡ କିଛି ତ ଦେଖିପା ରିବୁନୁ ଭଲସେ ପ୍ରବଳ ଲୋକ ଥିବେ ସେଥିପାଇଁ ରଥ ପରେ ଆଉ।
ହୁଁ ହୁଁ।
ଆଉ।
ଆଉ କଣ ସେଇତ ଆଉ?
ବିଚରେ ଏ ସନ୍ଧ୍ୟା ବେଳିଆ ବସିଲେ ଭଲ ଲାଗେ ନା।
ବିଚରେ ସେ ଯଉଁ ମିଳେ ସି ଫୁଡ ଖାଇବା ପାଇଁ ଭଲ ଲାଗେ। ତା ଯୋଉ ଭିଉ ଟା ବି ଭଲ ଆସେ ନା ବିଚରେ ଯୋଉ ତରଙ୍ଗ ଟା ଆସେ ସେ ଦେଖିଆକୁ ଭଲ ଲାଗେ।
ଲହଡ଼ିଟା।
ହଁ ବା। ଖାଲି ଦେଖୁଥୁିବୁ ବି ବସିକି ଖାଲିଟାରେ ବି ଦେଖିବା ଭଲ ଲାଗିବ ସେଇ ଭିୟୁଟା। ଥରେ ଆମେ ଯାଇଥିଲୁ
ହୁଁ।
ଆମେ ସେ ସବୁ ମାନେ ବସିକି ଦେଖିଲୁ ତ ମୁଁ ହେଟି ତିନି ଚାରି ଘଣ୍ଟା ବସିକି ଦେଖିଛି ଭଲ ଲାଗେ ପୁରୀ ଯିବ ଆସ ସି ବାକୁ ଇଛା ହବନି। ହ କଣ ଭଲ ଜାଗା ପୁରୀ ସବୁଠାରୁ ବଢିଆ ଜାଗାଟେ।
ତୋର ଟାଇମ କରଛ ତା ପାଖକୁ ଯା ବୁଲିକି ଆସ।
ହୁଁ। ଆମେ ପ୍ରତିବର୍ଷ ଏପ୍ରିଲ ମାସରେ ହିଁ ଯାଇପାରୁଛୁ ଆଉ ଯେତେ ପ୍ଲାନ୍ କଲେ ତାପରେ ଯାଇପାରୁନୁଁ ଏଥରକ ପ୍ଲାନ୍ କରିୁ କିନ୍ତୁ ଜୁଲାଇ ମାସରେ ଯିବା ପାଇଁ ଦେଖାଯାଉ ତା ଇଚ୍ଛା ।
ଯା ବୁଲିକି ଆସ।
ତମର ଦେହ ଭଲ ନହିଁ କି?
ହଁ ହୁଁ।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
ହୁଁ ହଁ।
ଆଉ।
ହଁ କଲର ଅଛି ଏ ଛି ବାଇଗନ ଚିପ୍ସ। ଆଉ ସରି ବାଇଗଣୀ, ଆଳୁ ଭର୍ତା, ଶାଗ ଭଜା। ହ ହୋ ଭର୍ତା ଡାଲମା ଶୋଲା ତରକାରୀ, ରୁଟି।
ଖରାବେଳରେ ରୁଟି ଖାଉଛ।
ହୁଁ ତ ଦେହ ଭଲ ନାହିଁ ବା କହୁଥିଲି କେତେଥର କହମି କାନରେ କଣ ବାଜିଛି
ହଉ ହଉ ରେଷ୍ଟ କର।
ଟା ଟା।